ଆଏସ୍
ନମସ୍କାର ନମସ୍କାର ଶୁଭ ଅପରାହ୍ନ।
ତ ଆପଣଙ୍କର ଖୁସି ଅଛନ୍ତି ଏବେ ଆପଣ ତ ଶୀତ ଦିନ ଆସିଗଲାଣି। ଆ ପଣ ଜାଣିଥିବେ ଶୀତ ଦିନ କେମିତି କ ଆପଣ ଅନୁଭବ କରିବେ ଆପଣ ଭାବିଚନ୍ତି।
ଶୀତ ଦିନକୁ ତ ବୋହୁତ ଥଣ୍ଡା ଲାଗିବ ବୋହୁତ କିଛି ଶୀତ ଦିନେ ବୋହୁତ ଥଣ୍ଡା ଲାଗିବ ଆଉ। ଥଣ୍ଡା ଲାଗୁ ବଂର କିନ୍ତୁ ଆମ ପରିବେଶ ସୁସ୍ ଇଏଟା ପୁରା ସୁସ୍ ପୁରା ସୁ ପରିଷ୍କାର ଆଉ ସୁସ୍ଥ ରହିବ। ସଫା ସୁତୁରା ରହିବ। ମୁଁ ଭାବୁଚି ଏଥରକ ଚିଲିକା ଯିବି ଶୀତ ଦିନେ କାରଣ ଚିଲିକା କୁ ବୋହୁତ ପ୍ରକାର ପକ୍ଷୀ ଆସନ୍ତି ନା?
ହୁଁ ଆପଣ ତ ଜାଣିଥିବେ ବୋହୁତ ପ୍ରକାର ପକ୍ଷୀ ଆଉ ଆମର ଯେମିତିକି ବାହହାର ଅଷ୍ଟ୍ରେଲିଆ। ଆମର ସାଉଥଆଫ୍ରିକରୁ ଯେହେତୁ ବୋହୁତ ପ କ୍ଷୀ ଆସିକି ବାସ କରନ୍ତି ମିନିଅମ୍ ପନ୍ଦରରୁ କୋଡିଏ ଦେଶରୁ ପକ୍ଷୀ ଆସନ୍ତି। ଆମର ଚିଲିକାରେ ବାସ କରିକି ଅଣ୍ଡା ଦେଇକି ବଂଶ ବୃଦ୍ଧି କରନ୍ତି।
ହୁଁ ଚିଲିକା ବିଷୟରେ ଚିଲିକା ବିଷୟରେ କଣ ଜାଣି ତାହେନେ ମତେ ଟିକେ କହିଲେ ଆଗରୁ ଚିଲିକା କେବେ ଯାଇଚନ୍ତି?
ହଁ ଆ ମୁଁ ତ ମୋ ପରିବାରଙ୍କୁ ନେଇକି ବୋହୁତ ଥର ଚିଲିକାକୁ ଯାଇଛି। ଆମର ତ ଜାଣିଥିବେ ଆମର ତ ବହୁତ ପୁରୁଣା ଭୌଗୋଳିକ ଭୋ ଓ ଭୌଗୋଳିକ ଜାଗା ପରିଚୟ ତ ଆପଣ ଜାଣିଥିବେ। ଚିଲିକା ହଉଛି ଏସିଆ ର ସବୁଠାରୁ ଆମର ବଡ଼। ଅ ବଡ ହ୍ରଦ ଜଳ ହ୍ରଦ୍ଦ ଆପଣ ଜାଣିଥ
ଆଜ୍ଞା।
ଯାହାଫଳରେ କି ଆମର ବିଶ୍ୱ ପ୍ରସିଦ୍ଧ ଦ୍ଵିତୀୟ ବୃହତ୍ତମ ଉପକୂଳବର୍ତୀ ଲଘୁ ଲଗନ କୁହାଯାଏ।
ଆଜ୍ଞା ଏହା ଆମର ବଙ୍ଗୋପସାଗର ସହିତ ସଂଯୁକ୍ତ ହେଇକି ଅଛି। ଆଉ ଗୋଟେ କଥା ଜାଣିଛ ନା ନାଇଁ ଏଇଟା ତିନି ତିନିଟା ଜିଲ୍ଲାକୁ ନେଇକି ଏଇଟା ପୁରା ସଙ୍ଗମ ହେଇଛି ଯେମିତି ଆମର ଆମର ପୁରୀ ଖୋର୍ଦ୍ଧା ଜା ଗଞ୍ଜାମ ରେ
ହୁଁ।
ସବୁ ସମ୍ପୂର୍ଣ୍ଣ ତିନୋଟି ଜିଲ୍ଲାର ପୁରା ତିନି କୋଣରେ ତିନୋଟି ଜିଲ୍ଲାର ଉପସ୍ଥିତି ରହିଛି ଆଉ ଗୋଟେ ରହିଛି ବଙ୍ଗୋପସାଗରରେ ଯାଇ ମିଶିଛି ଆର ଆକାର କେତେ ଜାଣିଛ। କେବେ ଆଉ ଆକାର ହୁଁ କେବେ କେତେ କହିଲି?
ଆମର ଆକାର ତ ରହୁଛି ଗ୍ରୀଷ୍ମ ବର୍ଗ ଯୋଉ ନଅଶହ ବ ବର୍ଗ ଅ କିମିରୁ ଆମର ବର୍ଷା ଦିନେ ଆମର ରହୁଛି। ଏଗାରଶହ ପଞ୍ଚଷଠି ବର୍ଗ କିମି ପର୍ଯ୍ୟନ୍ତ ରହୁଛି।
କମିଯାଏ ସେଥିପାଇଁ ନଅଶହ ବର୍ଗ କିଲୋମିଟରରୁ ହିଁ - ହେଇଯାଏ ଆଉ ବର୍ଷା ଦିନ ଯେତେବେଳେ ବଢିଯାଏ ସେଇଟା ଏଗାରଶହ ପଞ୍ଚଷଠି ରୁ ବି ଅଧିକା ବି ହେଇଯାଏ।
ଆ ଆମର ତ ଜାଣିଥିବେ ଇଏ ତ ବହୁତ ଆମର। ଉଣୀଶ ଅ। ଏ ଏକାଅଶୀ ମସିହାରେ ଚିଲିକାର ଆମର ଭାରତୀୟ ପ୍ରଥମ- ଆନ୍ତର୍ଜାତିକ ଗୁରୁତ୍ଵ ବହୁତୁ ହୁଁ। ସ୍ଵୀକୃତି ଦିଆଯାଇଥିଲା। ଯାହା ଫଳରେ ଆମର- ଓଡିଶାର ଗୌରବ- ଆଣିଥିଲା ଆମର ଚିଲିକା।
ନିଶ୍ଚିନ୍ତ ଭାବେ। ଆ କୁ ତ ଆମର ଉ ବହୁତ ସାରା ଦେଶ ବିଦେଶରୁୁ ବହୁତ ବହୁତ ବଡ ବଡ- ପକ୍ଷୀ ଏ ହ୍ରଦକୁ ଆସନ୍ତି ହଜାର ହଜାର ମାଇଲ ଦୂରରୁ ଆସନ୍ତି ଉଠିଇ ଆମର ରହ-ରହିବାକୁ ଶୀତ ଦିନେ। ଶୀତ ଦିନେ ପ୍ରାୟ ଚିଲିକା କୁ ବୋହୁତ ପ୍ରକାରର ବିଭିନ୍ନ ପ୍ରକାର ବିଭିନ୍ନ ଯେମିତି ଆମର ସାଇ ହେରିଆ ଆଂ କା କାପସିନ୍ ସାଗର ରୁଷିଆରୁ ଉଁ ଆଉ ମଙ୍ଗେଲିଆରୁ ବିଭିନ୍ନ ପ୍ର ଏଥିରେ ଆସନ୍ତି। ବାଏ ସେମାନେ ଆସନ୍ତି।
ବୋହୁତ ପ୍ରବାସୀ ପକ୍ଷୀ ମାନେ ଆସନ୍ତି। ଯାହାଫଳରେ କି ଆମର ଅ ଚିଲି କା ହ୍ରଦରେ ବସବାସ କରନ୍ତି ଶୀତ ଦିନରେ ଆଜ୍ଞା।
ଜାଣିଚନ୍ତି ଗୋଟା ନଳବଣ ଅଭୟାରଣ୍ୟ ଅଛି। ସେଠି ପକ୍ଷୀ ମାନେ ବସବାସ କରନ୍ତୁ କରନ୍ତି।
ହଁ ତ ମୁଁ ତ ସେ ବିଷୟରେ ବୋହୁତ କିଛି ଜାଣିଚି। ଆମର ଜାଣିଥିବେ ଆମ ଏ ଚିଲିକାର ହ୍ରଦର ମଧ୍ୟରେ ଥିବା ବୋହୁତୁ ଏ ନାରବଣର ଏକ ପକ୍ଷିୟ ପ୍ରମୁଖ ମୁଖ୍ୟ ଏବଂ ପକ୍ଷୀମାନଙ୍କର ଅଭୟାରଣ୍ୟ ଭାବରେ ଆମର ଘୋଷଣା କରାଯାଉଚି ଯାହାଫଳରେ କି ଏ ବୋହୁତ ପ୍ରକାର ଲକ୍ଷ ଲକ୍ଷ ଆମର କୋଟି କୋଟି ପଶୁ ଯେ ପକ୍ଷୀମାନେ ଆସିକି ଏ ପକ୍ଷୀ ମାନେ ଆସିିକ ଏ ସମାଲୋଚ ପକ୍ଷି ମାନେ ଆସିି ବସବାସ କରନ୍ତି।
ହୁଁ ହୁଁ ହୁଁ ନିଶ୍ଚିନ୍ତ। ସେଠି ଆମର ଇଏ ଦେଖାଯାଏ। ଆମର କାଳିଜାଇଟି ମନ୍ଦିର ଅଛି ସେଠି ଜାଣିଚନ୍ତି କାଳିଜାଇ ମ ନ୍ଦିର? ସେଠି ଆମର ପୁରୁଣୁ ପୂ-ପୂର୍ବ ପୂର୍ବ ପୁରୁଷ ଆକାରରୁ ସେଠି ମା କାଳିଯାଇ ସେଠି ଉପ ସେତ ଅଛନ୍ତି। ଯେମିତି ଆମର ସେଟାକୁ ଆମେ ଲଞ୍ଚ ମାଧ୍ୟମ- ମାଧ୍ୟମରେ ବା ଡଙ୍ଗା ମାଧ୍ୟମରେ ଆମେ ଯିବା ଆସିବା କରୁ। ଯେ ତା ପାଇଁ ବହୁତ। ବହୁତ ବଡ କଥା ପ୍ରଥା ରହିଛି। ଯେମିତି ବାହା ହେଇକି ଯାଉଥିଲେ ଶାଶୁଘରକୁ। ତାଙ୍କ ଗାଁ ସେପଟକୁ। ଆଉ ସେଠି ଇଏ କରାହେଇଛି। ମନ୍ଦିର ହେଇଛି। ସେଟା ଗୋଟେ ଲାଗିବ ଗୋଟେ ଦୀପ ଯେମତି ଆପଣଙ୍କ ଗୋଟେ ଦୀପଦରେ ମୁଁ ଯାହା ଭିଡିଓରେ ମାଧ୍ୟମରେ ଦେଖିଛି। ମୁଁ ତ ଯାଇନି ଏଥର ଶୀତ ଦିନ ମୋ- ପରିବାରକୁ ନେଇକି ସେଠିକି ଯିବି। ଆଛା ଆଉ କଣ ସେଠି ଅଛି?
ଚିଲିକାରେ ତ ଆମର ଜାଣିଥିବେ ଆମ ସରକାର ବହୁତ ପଦକ୍ଷେପ ଯେହେତୁ ନେଉଛନ୍ତି ସୁରକ୍ଷା ଦେବା ପାଇଁ ଆମର ଯେହେତୁ ବହୁତ ପ୍ରବାସୀ- ଏ ପକ୍ଷୀ ମାନେ ଆସୁଛନ୍ତି ଦୂର ବାଟରୁ କେମିତି ଆମେ ପଶୁ ପକ୍ଷୀଙ୍କୁ ଆମେ କେମିତି ଏ ବହୁତ ଭଲ ଭାବରେ ଆମେ- କିଛି ବସବାସ କରିବା ପାଇଁ କେମିତି ବ୍ୟବସ୍ଥା କରିବା ତା ପାଇଁ ପଦକ୍ଷେପ - କେମିତି ନେବା ତା ପାଇଁ ବି ବ୍ୟବସ୍ଥା କରିଛନ୍ତି କରିଥାନ୍ତି। ଚିଲିକାରେ ଜୈବ ବିବିଧତା। ପାଇଁ ବଜାୟ ରଖିବା ପାଇଁ ପକ୍ଷୀ ଓ- ହଁ। ପକ୍ଷୀ ଓ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର ବିଭିନ୍ନ- ଓ ବିଭିନ୍ନ ସଂସ୍ଥା ସୁରକ୍ଷା ପଦକ୍ଷେପ ନେଇଛନ୍ତି। ଯାହାଫଳରେ- ଫଳରେବି ବହୁତ ପକ୍ଷୀ ମାନେ ଏ ବସବାସ- କରିପାରିବି।
ଆଜ୍ଞା ଆଜ୍ଞା। ଆଉ ଆମର ଚିଲିକାଟା ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ପଡୁଛି। ନା ଆମର ଭୁବନେଶ୍ୱରରୁ ଭୁବନେଶ୍ୱରରୁୁ ଆଗକୁ ଯାଇକି ଗଲେ ପଡିବ।
ଆଜ୍ଞା।
ଆଜ୍ଞା।
ଆଉ ତ ଜାଣିଥିବେ ଆମର। ଐତିହାସିକ ଓ ସଂସ୍କୃତିକ ଗୁରୁତର ଯେହେତୁ ଦିଆହଉଛି ଆମ ଚିଲି- ତା ବିଷୟରେ ବଡ ଭାଇ ଆମକୁ ଟିକେ କିଛି କହିପାରିବେ କି? ଆଉ ସାଂସ୍କୃତିକ। କି ସାଂସ୍କୃତିକ ଐତିହାସିକ ଓ ସାଂସ୍କୃତିକ ବିଷୟରେ ଚିଲିକା ବିଷୟରେ କିଛି କହିପାରିବେ କି?
ଚିଲିକାଟି ହୋଉଚି ବୋହୁତ ମୁଁ ତ ଯାଇନି କେବେ, ମୁଁ ତ ଏବେ ଯିବି ଯାହା ମୁଁ ଭିଡିଓ ମାଧ୍ୟମରେ ଯାହା ମୁଁ ଉଁ ମାନେ ଇଟରନେଟ୍ ମାଧ୍ୟମ ମୁଁ ଯାହା ଦେଖେ ବା ଦୂରଦର୍ଶନ ଦ୍ଵାରା ବା ଏଇ ଆମର। ଫୋନ ଦ୍ଵାରା ଆମେ ଯାହା ଦେଖା ଦେଖି କରେ ମୁଁ ଯାହା ଭାବ ଜାଣିଛି। ଚିଲିକା। ଆମର ସବୁଠୁ ବୃହତ୍ତମ ହ୍ରଦ ଆମର ସବୁ ସମ୍ପୂର୍ଣ୍ଣ ପ୍ରକାର। ସେଠି ସେଠି ସେ ପ୍ରାଣୀ ଟା ପୁରା ଲୁଣି ନଥାଏ ପ୍ରାୟ ଟାଇମ ସେ - ପ୍ୟାଣ୍ଟା ଲୁଣି ନଥାଏ ସେଠି ତ ମଛ୍ୟ ଚାଷ ସେଠି ମାନେ ବୋହୁତ ପ୍ରକାର ମଛ୍ୟ ଚାଷ ଚୁଙ୍ଗୁଡି ଚାଷ
ଆପଣ ତ ଜାଣିଥିବେ ମଛ୍ୟ ଚାଷ ଚିଲିକାରେ ଆମର ପ୍ରାୟତଃ ଡଲଫିନ୍ ମାନେ ବୋହୁତ ବ୍ୟବହାର ସେ ମାନେ ବୋହୁତ ରହୁଚନ୍ତି ଯାହାଫଳରେ ବୋହୁତ ଖୁସି ଲାଗୁଚି। ପର୍ଯ୍ୟଟକମାନେେ ଆସିକିଣି ଡଲଫିନ୍ ଆମର ବିଭିନ୍ନ ପ୍ରକାର ଯେହେତୁ ମାଛ ବଡ ବଡ ସିଲ୍ ମାଛ ଯେହେତୁ ରହୁଚି ପର୍ଯ୍ୟଟନ ମାନେ ବୋହୁତୁ ବାହାର ଦେଶରୁ ଆସିକିଣି ଖୁସି ଅନୁଭବ କରୁଚନ୍ତି।
ନିଶ୍ଚିନ୍ତ ଭବାରେ ଏଟା ଆମର ପେ ଆମ ରାଜ୍ୟ ପାଇଁ ଆମ ଦେଶ ପାଇଁ ଏଇଟା ଗୌରବର କଥା। ଆମେ ଯେହେତୁ ଆମ ଓଡିଶା ରାଜ୍ୟ ଭିତରେ ଏଭଳି ଗୋଟେ ବଡ ହ୍ରଦ ବା ଏ କା ତା ଦେହରେ ବିଭିନ୍ନ ପ୍ର କାରେଣ ପକ୍ଷୀଙ୍କ ପାଇଁ ମାଛ ଚୁଙ୍ଗୁଡି ବିଭିନ୍ନ ପ୍ରକାର ମାଛ ଚୁଙ୍ଗୁଡି ବିଭିନ୍ନ ପ୍ରକାର ପକ୍ଷୀ ଦେଶ ବିଦେଶରୁ ବାହାର ପକ୍ଷୀ ଏମାନଙ୍କର ଆଉ ମନ୍ଦିର ବି ଅଛି।
ହୁଁ ଆମର କାଳିଜାଇ ମନ୍ଦିର ଯେହେତୁ ଅଛି। ଚିଲିକା ହ୍ରଦ ଅନ୍ୟର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳି। ତାପରେ ଆମର ରହୁଚି ଯେହେତୁ ହୁଁ।
ସେଟା କୁଆଡେ ଯାଆନ୍ତି। ନଳବଣ ବି ଆମର ଅଛି। ସେଠି ସେଠି ମାନେ ଚଢେଇ ମାନେ ଖାଲି ରୁହନ୍ତି। ଆଉ ଆମର ସେଠି ଅଛି ଡଲଫିନ୍ ପାଇଁ ସାତ ଅଁ କଣ ସେଟା ଆ ଆଉ ଗୋଟା କଣ ଡଲଫ ଫିନ ପାଇଁ ସେଠି ଅଛି ସାତ ଘୋରା ନା ଉଁ
ହୁଁ ସାତ ପଡା ଆମର ରହୁଚି ଯେହେତୁ ଏ ପୁରୀ ଜିଲ୍ଲା
ମୁଁ ଦେଖିଥିଲି ଗୋଟେ ଇଏରୁ ଉଁ ମାଛ ଏଠି ପ୍ରାୟ ଦୁଇଶହ ପଚ ପଚିସି ପ୍ରଜାତି ରୁ ଅଧିକା ମାଛ ଏଠି ରହୁଚନ୍ତି। ଏଠାରେ ମଦୁ ଯେହେତୁ ଏଠାରେ ସ ଲୁଣି ମାଣି ଆଉ ଉ ମଧୁର ଜଳ ମିଶ୍ରଣ ହେଇ ଇଚି ଏଠି ମ୍ କାର ମାଛ ଏଠି ମାନେ ବଂଶ ବୃଦ୍ଧି କରିବାକୁ ତାଙ୍କୁ ଉତ୍ତମ ସ୍ଥାନଟା ରୁହେ ବୋଲି ଏଇଟା ଆମେ ମାନେ ବହିରେ ବା କୋଉ ଥିରେ ପଢି ଆଇଚୁ ଶୁଣି ଯାଇଚୁ।
ଆପଣ ବହୁତ ଦିନ ହେଲାଣି ଯେହେତୁ- ଘରେ ଅଛନ୍ତି ଆ ଆମେ ବି- ଆପଣଙ୍କ ସହିତ କିଛି ବ୍ୟବସ୍ଥା କରୁଛୁ କେମିତି ଚିଲିକା ଯିବା - ପାଈଁ ଓ ଚିଲିକା କାଳିଯାଇମନ୍ଦିର କେମିତି କଣ ଆମେ-
ଆଉ ଗୋଟେ ଚିଲିକା ହ୍ରଦ ନୁହେଁ ବରଂ ଗୋଟେ ଗୋଟା ସାମୁଦ୍ରିକ ଗୋଟେ ଲୁଣି ପାଣି ଏ- ଏବଂ ମାନେ ନଈର ମିଠା ପାଣି ମିଶିଲା ହେତୁ ଏକା- ଏଇଟାକୁ ମଧ୍ୟ ଏକ ଗୋଟା ଲଗୁନ କୁହାଯାଏ ବା ଲବଣାକ୍ତ ଜଳ। ଉ ହଁ ଏହା ଏକ ଲଗୁନ।
ଅ ଯେହେତୁ ଦୁଇଟି ପାଣି ଯେହେତୁ ମିଶିଛି ତାକୁ ଲବଣତ-
ଟା ବହୁତ ସେଠି ପାଇଁ ବିଭିନ୍ନ ପ୍ରକାର ଦୁଇଶହ ପଚିଶି ପ୍ରକାର ରୁ ଅଧିକ ପ୍ରଜାତିର ମାଛ ବି ଏଠି ବଂଶ ବିସ୍ତାର କରନ୍ତି ବା ଏଠି ରୁହନ୍ତି। ଏଠି ଏଟା ଗୋଟା ମାନେ ଐତିହାସିକ ସଂସ୍କୃତିକ ଉପ ଏଟା ଗୋଟେ ଜାଗା। ଆମ ଓଡିଶା ପାଇଁ ମୁଖ୍ୟ ଗୌରବମୟ ଜାଗା ଆପଣଙ୍କ ଠାରୁ ମୁଁ ଶିକ୍ଷି- ଜାଣିକି ମୋ ପରିବାରକୁ ନେଇ ମୁଁ ଯିବି। ନିଶ୍ଚିନ୍ତ ଭାବରେ।
ପରିବାର ଆମ ପରିବାର କିଛି ମାଛ ବିଷୟରେ କିଛି ଆମର ଅ ପଶୁ ପକ୍ଷୀ ବିଷୟରେ ଆମର କିଛି ଏ ସବୁ ବିଭିନ୍ନ ପ୍ରକାର ପଶି ବି ସେ ଦେଖିପାରିବେ ଆଉ କିଛି ଶିଖି ହିଁ ପାରିବେ।
ଆଜ୍ଞା ନିଶ୍ଚିନ୍ତ ବନ୍ଧୁ ଆମେ ଯିବା ଆମେ। ଆଉ ଏବେ ମତେ ଟିକେ ମୁ ରଖୁ- ରଖୁଛି ଆଜ୍ଞା ବିଦାୟରୁ ଦିଅନ୍ତୁ। ହଁ ନମସ୍କାର।